ହାଲୋ।
ହୁଁ।
କଣ କରୁଚୁ?
କିଛି ନାହିଁ ବସିଥିଲି ତୁ କଣ କରୁଚୁ।
ମୁଁ ଏଠି ବୁଲୁଚି।
ଆଉ କଣ ଖାଇଥିଲୁ?
ମୁଁ ସୋୟାବିନ ର ଭାତ ଖାଇଥିନି। ତୁ?
ମୁଁ ବି ସେଇ ସେମ ସେମ।
ଆଜି ଆମେ ସେମ ସେମ ଖାଇଦେଇଚନ୍ତି।
ହଁ। ଆଉ ତମ ଆଡେ ଖର କେମିତି ହଉଚି।
ସାଙ୍ଗ କହନି କେତେ ଜୋରେ ଖରା ହଉଚ ବର୍ଷା ଟୋଟାଲ ହଉନି ଆଜି କି ପନ୍ଦର ଦିନ ହବ ବର୍ଷା ହଉନି ଖାଲି ଖରାରେ ଖରା। ଭଲ ଲାଗୁନି ଟୋଟାଲ ତମର?
ଆମ ଆଡେ ବି ତ ମାନେ ବହୁତ ଜୋର ଖରା ମାନେ ଲୋକ ବି କିଏ ବାହାରି ପାରୁନାହାନ୍ତି କିଛି ନାହିଁ।
ହଁ ପା ସାଙ୍ଗ ଆମର ବି ଏପଟେ ମାନେ ଯଦି କାମଟେ ପଡିବା ଯିବୁ ତୁି ସକାଳୁ ସାରିଦବୁ ସାରିଦବୁ। ଆଠଟା ନଅଟା ନହଉଣୁ ଖରା ଆସିଯାଉଚି।
ହଁ ପା।
ସେଇ ଆମ ଆଡେ ବି ତ ଭହୁତ ଜୋର ଖରା ହୋଉଚି ମାନେ ଲୋକ ବି ବାହାରୁ ବାହାରି ପାରୁନାହାନ୍ତି। ବାହାରକୁ ତମର ଏସିି ଲଗେଇଚ?
ନା ଆମର ଏସି ନାହିଁ ଲଗେଇନୁ। ବାବା କହୁଥିଲେ ଲଗେଇବା ପାଇଁ ଯେ ଲଗେଇନୁ ଆଉ। ତମର ଲଗେଇଚ?
ନା ଫ୍ୟାନ୍ ବି କାମ ଦଉନି ମାନେ ରାତିରେ ମାନ ଶୋଇଲା ବେଳେ। କାଲି କିନ୍ତୁ ବର୍ଷା ଟିକେ ଉଠେଇଥିଲା ବୋିକି ପବନ ହଉଥିଲା। କାଲି ମାନେ ଭଲରେ ନିଦ ହେଇଯାଇଥିଲା। ଆଉ ନିଦ ତ ମୂଳରୁ ହଉନି କି କିଛି ନି କଣ କରିବା।
ହଁ।
ଏଇଟା
ଯୋଉ କନ୍ତ ଖରା ବି ଜୋରରେ ହଉଚି।
ସେଇପ ଖରା ମାନେ ବହୁତ ଜୋର ହେଉଚି। ଆଉ ତୁ ଆଉ କଣ ଭଲ ଅଛୁ?
ହଁ ମୁଁ ଭଲ ଅଛି। ତୁ?
ହଁ ମୁଁ ବି ଭଲ ଅଛି।
ଆଉ ତମର ସ୍କୁଲ ଛୁଟି ହେଇଯାଇଚି ନା?
ହଁ ଛୁଟି ହେଇଚି। ଆଉ ତୁ ଆଜି କଣ ରୋଷେଇ କରିଥିଲୁ?
ମୁଁ ଆଜି କିଛି ରୋଷେଇ କରିନି ଖରା ହଉଛି ମୁଁ କିଛି ରୋଷେଇ କରିନି। ଏଇ ମୋ ବୋଉ ରୋଷେଇ କରିଥିଲା ତୁ କଣ କରିଥିଲୁ?
ମୁଁ ଆଜି ସୋୟାବିିନ ତରକାରୀ କରିଥିଲି ଭାତ ହେଇଥିଲା ଆଉ କଣ ଆଉ ରାତିରେ ଯାହା ରୋଷେଇ ହବ ଆଉ ଏବେ ଏଇନା କିଛି ତ ହେଇନି ଆଉ ତମ ଆଡେ ସବୁ ଭଲ?
ହଁ ଆମ ଆଡେ ସବୁ ଭଲ। ତମ ଆଡେ?
ହଁ ଆମ ଆଡେ ବି ଭଲ। ଆଉ ତମ ଆଡେ ତମଆଡେ ରଥଯାତ୍ରା କେମିତି ହୁଏ?
ହଁ ଆମ ଆଡେ ରଥଯାତ୍ରା ବହୁତ ଧୁମଧାମ ରେ ହୁଏ। ଆଉ ଏ ବର୍ଷ ବି ତ ଆମର ନୂଆ ମନ୍ଦିର ବି କରାହଉଚି। ଆଉ ଏବ ବର୍ଷ ବି ନୂଆ ରଥ କରାହେବ କାଠ ସବୁ ଅଣା ସରିଲାଣି। ତମର?
ଆମର ବି ସେମତି ଭଲ ବି ହଉଚି ଆମର ବି ଏବେ ନୂଆ ରଥ ତିଆରି ହଉଚନ୍ତି। ତାପରେ ମନ୍ଦିର ପାଚିଷ୍ଟା ବି ହେଇନି ବା କାମ ହଉଚି। ବାଇଶି ପାହାଜ ହଉଚି ମାନେ ଆମ ଗାଁ ଜଗନ୍ନାଥ ମନ୍ଦିର। ଏମିତି ସବୁ କାମ ଚାଲିଚି ଠିକ ରେ କାମ ସରିଲଲେ ଯେବେ ପଚିଷ୍ଟା ହବ ଆମ ଗାଁକୁ ଆସିବୁ ବୁଲି ଆଉ ଆମ ଗାଁ ରେ ବି ଭଲ ରଥଯାତ୍ରା ବି ହୁଏ। ମାନେ ବହୁତ ଭଲ ହୁଏ। ମାନେ ସବୁ ତିନି ଦିନି ମାନେ ଯେତେ ଦିନଙ୍କ ଠାକୁର ରୁହନ୍ତି ନା ମାଉସ ମନ୍ଦିରରେ ସେତିଦିନେ ବି ଭୋଜି ବି ହୁଏ। ମାନେ ଏମିତି ସବୁ ଚାଲିଛି ଆଉ ଭଲ ଆମ ଗାଁରେ ବି ହୁଏ। ବହୁତ ଲୋକ ବି ଆସନ୍ତି ଦେଖିବା ପାଇଁ। ମାନେ ଏମତି ସବୁ ମାନେ ଯେମତି ହବା କଥା ସେମିତି ମାନେ ତାଠୁ ବି ଅଧିକ ହୁଏ ଆମ ଗାଁ ରେ ହେଲେ ବି ମାନେ କଣ କହିଲୁ ମାନେ ଆମ ଗାଁ ଲୋକମାନେ ଯେଉଁ ମାନେ ପଇସା ସମସ୍ତେ ଦେଇକି ଭଲରେ ବି କରନ୍ତି ତାପରେ ଠାକୁର ବି ବୋହୁ ତ୍ ଭଲରେ ସଜାନ୍ତି ରଥ ବି ବହୁସ ଭଲରେ ସ ଜାନ୍ତି ତାପରେ ଆମେ ବି ବଡ଼ଛୁଆ ତାପରେ ରଥଟାଣ ବି ଏତେ ଯାଉନ ବାସ ଆମ ଘର ପାଖକୁ ଯଦି ମାନେ ରଥ ଠାକୁର ଆସନ୍ତି ଆମେ ବାସ୍ ଖାଲି ଟିକେ ଟାଣିଦଉ ମାଶୁଆ ମନ୍ଦିର ଘର ପାଖୁକୁ। ନହେଲେ ଆଉ କୁଆଡ଼େ ତ ଯାଇନି ଆଉ ଦେଖିନି ମାନେ ମୋର ବହୁତ ଇଛା ପୁରୀ ରଥଯାତ୍ରା ଦେଖିବା ପାଇଁ। ସେଠି ମାନେ କଣ କହିଲୁ ବହୁତ ଭଲ ନା ମାନେ କେମିତି କଣ ଦେ ଖିବୁ ମାନେ କହ ନେଇଁ ସେଇଠି ବହୁତୁ ଭଲ ଲାଗେ। ଏମିତି ଆଉ।
ହଁ ଯୋଉ ପୁରୀ ରଥଯାତ୍ରା ତ ତୁ ଗ ଜି ଯିବୁ ସତ କିନ୍ତୁ ଠାକୁରଙ୍କୁ ଦର୍ଶନ କରିପାରିବୁନି କାହିଁକି ନା କୋଟି କୋଟି ଲୋ କ ଆସିବେ କେତେ ସବୁ ଅନେଇଥିବେ ରଥଯାତ୍ରା କୁ ସବୁ ନା ଗୋଟେ ବର୍ଷ ପୁରା ଅପେକ୍ଷା କରିଥିବେ।
ହଁ ବରା ସେଇଟା ତ ହଉଛି ଇଏ ନା। ତାପରେ ହଜି ମାନେ ତୁ ଯାହା ସହିତ ବି ଯିବୁ। ତାପରେ ମାନେ କାହାକୁ ତୁ ପାଇବୁ ନ ପାଇବୁ ଖୋଜିବା ପାଇଁ ପଡ଼ିବ ତତେ ଇଏ ସେ ଏମିତି ସବୁ ଚାଲିଥିବ ଚାଲିଥିବ ଚାଲିଥିବ ଯେ ତାପରେ ତୁ ମାନେ ବିଜିବି ମାନେ ସେଠି ମାନେ କଣ? ମାନେ କାହାକୁ ଖୋଜି ପାରିବୁନା ଯଦି ଘର ଲୋକଙ୍କୁ ଆଉ ଏକାତ ଯାଇହବନି ନାଁ? ଯାହା ବିହେଲେ ଘର ଲୋକ କି ସାଙ୍ଗମାନଙ୍କ ସହିତ ତୁ ଯା ମାନେ ଯାହା ସହିତ ବି ଗଲେ ତାପରେ କିଏ କୁଆଡ଼େ ହଜିଯିବ କଣ ନାଇଁ କଣ ହବ? ତାପରେ ବହୁତ ସେଟା ବି ବହୁତ ରି କ୍ସ ଏମିତି ସବୁ ଚାଲିଛି ତାପରେ ଏକୁଟିଆ ବି ତ କୁଆଡ଼େ ଛାଡିବେନି ଘରେ କି ନା ଏକୁଡିଆ କଁ ପାଇଁ କୁଆଡ଼େ ଯିବୁ କଣ ନାଇଁ? ତାପରେ ଆମ ଗାଁରେ ବି ତ ରଥଯାତ୍ରା ହୁଏ ନା ଯଦି ହଁ ନ ହେଇଥାନ୍ତା ବାସ୍ ମୁଁ ଯାଇଥାନ୍ତି। ବହୁତ ଇଚ୍ଛା ଏମିତି ପୁରୀ ଯିବାର ଦେଖିବାକୁ ଠାକୁରଙ୍କୁ। ଦେଖିବା ଠାକୁରଙ୍କର ଯେବେ ଜଗାରେ ଯେବେ ଡୋରି ଲାଗିବ। ସେବେ ଯିବି ଆଉ।
ହଁ ଏବେ ବି ରଥଯାତ୍ରା ଗଲେ ଠାକୁରଙ୍କୁ ଦର୍ଶନ କରିପାରିବୁନି। ଏବେ ତୁ ଗାଁରେ ଠାକୁରଙ୍କ ରଥଯାତ୍ରା ଦେଖିଦେ ଆଉ ମଜା ନେଇଯା। ଆଉ ଏ ରଥଯାତ୍ରା ଟା ସରିଯାଉ। ତାପରେ ଯୋଉ ତମ ପରିବାର ଲୋକଙ୍କ ସହିତ ଯିବୁ ଠାକୁରଙ୍କୁ ଦର୍ଶନ କରିକି ନା ବୁଲି ବୁଲାକି ଆସିବୁ ସେଇ ଯୋଉ ସମୁଦ୍ର କୂଳରେ ଯୋଉ ଗାଧାନ୍ତି ଆଉ ଚନ୍ଦ୍ରଗ୍ରହଣ ଯାଇକି ଲହଡ଼ି ଭାଙ୍ଗିବୁ। ଏମିତି ସବୁ କରିବୁ ଆଉ ଅଭଡ଼ା ଖାଇବୁ ପ୍ରସାଦ ଖାଇକି ନା ଆସିବୁ ଆଉ।
ହୁଁ ଚାଲୁନ ସାଙ୍ଗମାନେ କୋଉଦିନ ଗୋଟେ ପୁରୀ ଯାଆନ୍ତେ ବୁଲି?
ହଁ ଭଲ ବି ହୁଅନ୍ତା ନାଁ?
ମାନେ ସବୁ ସାଙ୍ଗମାନେ ମିଶିକି ଆ ପଇସା ଆଦାୟ କରିକି ମାନେ ଯାଆନ୍ତେ ବୁଲିକି ଆସନ୍ତେ। ରହିବା କଥା ଦି ରହିବ ନହେଲେ ବାସ ସେ ସେଇଦିନ ଯିବା ସେଇଦିନ ବି ସନ୍ଧ୍ୟାବେଳ କୁ ଫେରିଲେ ବି ଠାକୁରଙ୍କୁ ଦର୍ଶନ କରିକି ଆହୁରି ଭଲ ଲାଗନ୍ତା। ନାହେଲେ ଯଦି ହୁଅନ୍ତା। ସମୁଦ୍ରରେ ମାନେ ଗାଧାନ୍ତେ କି କଳ ମାନେ ଏମିତି ସବୁ ହୁଅନ୍ତା ଚାଲୁନୁ ଯିବା।
ହଁ ଗଲେ ହୁଅନ୍ତା ଟ୍ରେନ୍ ରେ ବି ପଳେଇଲେ ବହୁତ ଭଲ ହୁଅନ୍ତା।
ହୁଁ ଟ୍ରେନରେ ଗଲେ ତ ଆହୁରି ଭଲ ନା। ଆଉ ମାନେ କଣ ମାନେ ତ ମାନେ ମାନେ ତମ ଗାଁରେ ଯୋଉ ହୁଏ ମାନେ ତମ ଠାକୁ ମାନେ ମାଉସୀ ମା ମନ୍ଦିରଠୁ ମାନେ ଜଗନ୍ନାଥ ମନ୍ଦିରଟା କେତେ ବାଟ?
ହଁ ଆମର ସେଇ ଦୁଇଶ ଦୁଇଶ ମିଟର କି ହେଇ ହେଇ ପାଁଶ ମିଟର ହବ। କିନ୍ତୁ ଯୋଉ ଆମର କଣ କହୁନା ଯୋଉ ରଥଆତ୍ରା ଦିନ ସବୁ ବର୍ଷ ରଥାତ୍ରା ଆଉ ବାହୁଡ଼ାକୁ ସବୁ ବର୍ଷ ଯାହା ହେଲେ ବି ବର୍ଷା ହବ। ମାନେ ଠାକୁର ପୁରା ଗାଁ ଭିତରେ ପସିକିନା ତାଙ୍କୁ ଟାଣୁ ସବୁ ଛୁଆ ସବୁ ଟାଣୁଥିବେ। ଏଇଡ଼େ ବର୍ଷାରେ ସବୁ ଭିଜିଥିବେ ତାପରେ ଆମ ମାଉସୀଙ୍କ ମାଉସୀ ମା ଘରୁକୁ ଏ ପଟେ ଆସିଲେ ଆମ ଘର ପାଖରେ ହୁଏ ତ ଏଠି ସାତ ଦିନିଆଙ୍କ ପ୍ରସାଦ ଦିଆଯାଏ। ଡେଲି ଖିଚୁଡି ହଉ ଭାତ ହଉ ଡାଲମା ହଉ ଡେଲି ଦିଅନ୍ତି। ତ ଆମେ ଆସୁ ଦୈନିକ ଦିନ ଖାଉ। ଏମତି ବୋହୁତ ମଜା କରୁ ଆଉ ତମର ବି ଏମତି ହୁଏ?
ହଁ ଆମ ଆଡ଼େ ତ ସେମତି ବି ହୁଏ ହେଲେ ଆମ ଆଡେ ଟିକେ ଅଧିକ ହୁଏ ଆଉ। ଲାଷ୍ଟ ଦିନ ତ ବହୁତ ଉଁ କିଛି ହୁଏ ଆଇଟମ ମାନେ। ଖଟା ପାସ୍ ପାମ୍ପଡ଼। ଆଉ ଉଁ ଠାକୁରଙ୍କର ମାନେ ଆଗେ ତ ଯାହା ବି ତ ହେଲେ ଡାଲି ଭା ତ ହୁଏ ନା ଠାକୁରଙ୍କର ସେଇଟା ତ ମେନ ପ୍ରସାଦ ନା ତାଙ୍କର। ସେ ମାନେ ଯେତେ ଯାହେଲେ ତୁ ଘରେ ଯାହା ବି ରୋଷେଇ କରିଥା ଠାକୁରଙ୍କ ଭୋଗ ହୋଉ କିମ୍ବା ରୋଷେଇ ହଉ ବହୁତ ମାନେ ବହୁତ ଭଲ ଲାଗେ ନାଁ‌।
ହଁ।
ଥରେ ଖା ମାନେ କି କହିବୁ କି ହଁ ଆଉ ଥରେ ଖାଆନ୍ତି କି କଣ ମାନେ ବହୁତ ଇଚ୍ଛା ହୁଏ।
ହୋଉ। ହୋଉ ଶୁଣୁ ଯୋଉ ତୁ ସାଙ୍ଗମାନୁଙ୍କୁ କେତେଟା ସାଙ୍ଗମାନୁଙ୍କୁ ପଚାରେ। ଆଉ ଯଦି ସେମାନେ କହିବେ ପୁରୀ ଯିବା ପାଇଁ ତାହେଲେ ଆମେ ଗୋଟେ ଆଲୋଚନା କରିକିନା କି ନନେ ଯୋଗାଯୋଗ କରିକିନା ଯିବା।
ହୁଁ ଯିବା ମୁଁ ଆଜି ଶୁଣୁ ଗୋଟେ ଗୃ ଗୋଟେ କାମ କରିବା କି ତୁ ଗୋଟେ ଗୃପଟେ ଖୋଲିଦେ ହେଲା ତୁ ଗୋଟେ ଗୃପରେ ଖୋଲିକି ସମସ୍ତିଙ୍କୁ ତୁ ଆଗେ ଗୃପଟା ଖୋଲେ ଯଦି ତୁ ଯେତିକି ନମ୍ବର ରଖିଥିବୁ ସମସ୍ତିଙ୍କୁ ଆଡ କର। ଯେତିକି ମୋ ପାଖରେ ବି ନମ୍ବର ଥିବ ମୁଁ ଆଡ କରିଦେବି। ଆଡ କରିସାଇଲା ପରେ ସମସ୍ତିଙ୍କୁ ଆମେ ମେସେଜ କରିବା ହେଲା ମେସେଜ କରି ପଚାରିଆ କି ଆଉ ପୁରୀ ଯିବା କି। ଆଉ ପଇସା ଆଦାୟ କରିବା ପାଁଶ ଟଙ୍କା ନେଖେ ଆଦାୟ କଲେ ଠିକ୍ ହବ ହେଲା ଯିବା ଗାଡ଼ି ଖର୍ଚ୍ଚ। ତାପରେ ଆଉ ହଜାର ଟଙ୍କା ନାଖେ କଲେ ହବନି ନାଁ ଯାହା ବି ତ ହେଲେ ଯଦି ସାତ ଆଠ ଜଣେ ବି ଯଦି ହେଇଗଲେ ବି ବୋଲରଟେ ହେଇଗଲେ ଆମ ପାଇଁ ଠିକି। ତ ଆମେ ସେଥିରେ ବି ଯାଇପାରିଆ ସେଇଟା ବି ଆମ ପାଇଁ ସୁବିଧା ହବ। ଗୋଟେ କାମ କରିବା ଆମେ ନହେଲେ ସେଇଥିରେ ଯିବା।
ସେଇଥିରେ ଗଲେ ଗୋଟେ କାମ ସେଇଥିରେ ଗଲେ ଆମ ପାଇଁ ପଇସା ପାଁଶ ଟଙ୍କା ନାଖେ କଲେ ଭଲ ହବ। ସେଇଆ କରିବା ନହେଲା ଆଜି ହଉଚି ଫୋନ କରିବା ଗୃପରେ ମେସେଜ କରିବା ଆଉ। ତୁ ଅଟେ ଗୃପଟେ ଖୋଲି ଦବୁ ହେଲା।
ହଁ ତୁ ଠିକ୍ କଥା କହିଚୁ କେବେରୁ ବି ଜଗା ଦର୍ଶନ କରିନାହାନ୍ତି ନାଁ।
ହଁ। ଆଉ ରଥଆତ୍ରାକୁ ବି ଠାକୁ ଠାକୁରଙ୍କୁ ଦେଖିହେବନି ନାଁ।
ହଁ ରଥଆତ୍ରା ତ ଏମତିରେ ଆହୁରି ବୋହୁତ ଦିନ ଅଛି। ଏମିତିରେ ବି ଗାଁରେ ଗରମ ଲାଗୁଚି ନା ବସି ହୋଉନେହିଁ ଉଠି ହୋଉନେହିଁ ଟୋଟାଲି ଭଲ ଲାଗୁନେହିଁ। ଯାଇକି ଜଗା ଦର୍ଶନ କଲେ ହେଲେ ଟିକେ ଭଲ ଲାଗିବ ସାଙ୍ଗ ମାନଙ୍କ ସହିତ।
ମାନେ ତୋ ମନରେ କଣ ଠାକୁରଙ୍କ କତିରେ ମାନେ ସେଇଦିନ ଯିବା ଆସିବା ନା ରହିବା?
ଯୋଉ ଯୋଉ କଣ ତ ମୁଁ ତ ସତ କଥା କହିବାକୁ ଗଲେ ମତେ ତ ପୁରୀ ଗଲେ ଘରକୁ ଆସିବା ପାଇଁ ଇଚ୍ଛା ହୁଏନେହିଁ। କଣ କଣ ପାଇଁ କେଇ ଜାଣି ସେଠି ଠାକୁରଙ୍କୁ ଦେଖିଲେ ଆଖିରୁ ଲୁହ ହିଁ ବାହାରି ଆସିଥାଏ। ଆଉ ଯୋଉ ମାନେ ଘରକୁ ଆସିବା ପାଇଁ ଟୋଟାଲ ଇଚ୍ଛା ହେଇନଥାଏ। ସେଇଠି ଖାଇବାକୁ ମିଳୁ କି ନ ମିଳୁ କିନ୍ତୁ ସେଇ ଜଗା ପାଖରେ ରହିବା ପାଇଁ ମତେ ବୋହୁତୁ ଇଚ୍ଛା ହୋଇଥାଏ।
ହୁଁ ସେଇଟା ବି ତ ବୋହୁତୁ ଭଲ ଲାଗେ ନା। କି କହ ମାନେ ସେଠିକି ଗଲେ ମାନେ ଗୋଟେ ଅଲଗା ଟାଇପ୍ ମାନେ ଗାଁ ରେ ରହିଲେ ଗୋଟେ ଅଲଗା। ବାହାରକୁ ଯେତେ ଯାହାବି ହେଲେ ଆମେ ଯାଇଚେ ନା ବୋହୁତୁ ସୁନ୍ଦର ଲାଗିବ। କି ହଁ ରେ ସାଙ୍ଗ ଦେଖେ ଆଜି ଆମେ କେତେ ଯୋଉ ବୁଲି ଆ ସାଙ୍ଗମାନେ କେତେ ଭଲ ମଜା ମସ୍ତି। ତି କି କଣ ଏମିତି ସବୁ କରୁଚେ।
ହଁ ହୋଉ ସାଙ୍ଗ ଶୁଣୁ ତୁ ବୁଝିକି ମତେ କହିବୁ ହେଲା। ମୁଁ ଏବେ ରଖୁଚି।
ହୋଉ।